କଣ କରୁଛନ୍ତି?
ବସିଛି।
ରୋଷେଇ ସରିଲାଣି?
ହୁଁ।
ଆଉ ଆଜି କଣ ରୋଷେଇ କରିଛନ୍ତି?
ଭାତ ଡାଲମା ଛୁଇଁ ଆଳୁ ଛୁଇଁ ଆଳୁର ବେସର ଆଉ ହଉଛି କଲରା ଚିପ୍ସ।
ଅ ହ। ମୁଁ ବି ମୋର ଗୋଟେ ସାଙ୍ଗ ଫୋନ କରିଥିଲି ତାଙ୍କର ବି ଆଜି ଏଇଆ ହେଇଛି। ହୁଁ ଏବେ କଥା ହଉଥିଲି ସେ ସେଇଆ କହୁଥିଲେ।
ହାଁ। ଆଉ ତୁମର
ଆ ଆମର ମୁଁ ବି ଦେଖିନି
ହଁ ହ। ଆଜି ବି ଅରୁଆ ବି ରୋଷେଇ ହେଇଛି। ଆଜି ଚୁଡାର ସନ୍ତୁଳା ଖାଇଥିଲି।
ସଖାଳୁ ନା।
ହୁଁ। ଆଜି ତ ମଙ୍ଗଳବାର ନା ମୁଁ ଖାଇଏନି ଉଷୁମ ଖାଇଏନି ଆଜି।
ଓ ହୋ ଆରୁଆ।
ଅରୁଆ ଖାଇ ଦେଇଛି ଆଉ ଡାଲମା ଅରୁଆ ଭାତ ଛୁଇଁର ଭଜା ହେଇଛି ଆଉ କଲରା ମୁଁ ଭା
ଅରୁଆରେ ଘିଅ ପକେଇକି ଖାଇଦେବେ ଆହୁରି ବଢିଆ ଲାଗିବ ଆଉ। ଓହୋ ଭଲ ଲାଗେନି ନା।
ନା ମୁଁ କୌଣସି ଖାଏ ନା କ୍ଷୀର ଘିଅ। ନା ମତେ ଭଲ ଲାଗେନା ମୁଁ ପିଲାବେଲେ ଖାଉଥିଲି କିନ୍ତୁ ଯେତେବେଳେ ଆଉ ମାନେ ବଡଟା ହେଇଗଲେ ଆଉ ଭଲ ଲାଗିଲାନି ଆଉ ସେବେଟାରୁ ତ ଖାଇନି ଖାଇନି ଛାଡି ଦେଇଛି।
ଉ ହଁ ଅଧିକ ପ୍ରୋଟିନ ସାଥିରେ କିନ୍ତୁ ଆପଣ ଦେଖିଲା ବେଳକୁ କ୍ଷୀର ତିଆରି ଜିନିଷ କିଛି ଖାଉନାହାନ୍ତି।
ପ୍ରୋଟିନ ଡାଲି ବି ଅଛି ପ୍ରୋଟିନ ଟେ ଜିନିଷ ନା ଡାଲି ପନିର ହେଲା। ଛତୁ ସୋୟାବିନ୍ ଏସବୁ ପ୍ରୋଟିନ୍ ଅଛି। ଆଉ ମାନେ ନନଭେଜ ବି ଖାଉଛି ନା ନନଭେଜ। ନ ଖାଇଥାନ୍ତେ ପୁରା ୱିକ୍ ହେଇଥାନ୍ତ ନନଭେଜ୍ ତ ଖାଉଛି।
ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ସମସ୍ତେ ଭଲ ଅଛନ୍ତି।
ଆଉ ବର୍ଷା ହଉଛି ନା ନା ହେଇନି ଆଉ।
ନା କାଲି ଏମତି ନର୍ମାଲ ପାଗ ଖରାପ ଥିଲା କିନ୍ତୁ କାଲିଆଉ ବର୍ଷା ହେଲାନି ଆଜି ବି ପୁରା ମାନେ ସୂର୍ଯ୍ୟ ପୁରା ଦେଖା ଯାଉନାହାନ୍ତି କାହିଁକି? ସକାଳେ ଟିକେ ଦେଖା ହଉଥିଲା। ନା ମାନେ ସୂର୍ଯ୍ୟ ଦେଖାହଉନାହାନ୍ତି ଆଜି ସ
ଆଜି ପୁରା ପାଗ ମାନେ ନର୍ମାଲ ଅଛି ଆଉ।
ହଁ ନର୍ମାଲ ମାନେ ରଜ ପାଗ ଦେଇଛି।
ଓହୋ କାଳେ ରଜରେ ଅଧିକ ଇଏ କରିବୁ ସେଇଟା ଏବେଠୁ ଆମକୁ ମାନେ ସିଏ ମାନେ ପାଗଟାକୁ ଆଗୁଆ ଇଏ କରୁଛି ଆଉ।
ଉ ହୁଁ।
ଆଛା ଡ୍ରେସ ବଦଲେଇ ଦବୁ ଏଟାରେ ଖାଇଚୁ। ଆଉ କଣ କୁହ? ମୋର ଖାଇବା ସାଢେ ଗୋଟେ ପାଖପାଖି ଆଉ।
ଜଲ୍ଦି ରୋସେଇ କରି ଜଲ୍ଦି ଖାଇଦେବେ ଆଉ।
ହୁଁ ନା ସମସ୍ତେ ଖାଇ ସାରିଲା ପରେ ଖାଇବାକୁ ପଡୁଛି। ଓହୋ ହଁ ହଁ ସମସ୍ତେ ଖାଇଥିଲେ। ଖାଉଛନ୍ତି ଆଉ ଅଳ୍ପ ଅଛନ୍ତି ଲେଟରେ।
ହଁ ଆମ ଏପଟେ ସାଢେ ଦିଟା ତିିନିଟାହେଇଯାଏ ସମସ୍ତେ ଖାଇଲା ବେଳକୁ।
ଓହୋ କେବେ କେବେ ଦିଟା ସାଡେଦିଟା ଏମିତି ତ କମ୍ପଲସୋରି ହବ।
ହଁ। ତାପରେ ଆମ ଏପଟେ ସବୁ ବଜାର ବିଜନେସ ସବୁ ଆସିଲା ବେଳକୁ ମାର୍କେଟ ରୁ ସବୁ
ହଁ ହଁ ହଁ। ଲେଟ୍ ରେ ସବୁ ମାନେ ଲେଟରେ ସମସ୍ତେ ଖାଉଛନ୍ତି ଅଭ୍ୟାସ ଜାର ସେ ଲେଟରେ ଖାଇବ ଆଉ।
ହଁ ତଥାପି ସେଇ ଦିଟା ସାଡେ ଦିଟାରେ ମୁ ଖାଇଦିଏ। ରୋଷେଇ ଶରୀବ ଦିଟା ଭିତରେ ଆମର ଖାଇ ଦେଇଥିବୁ ଦିଇଟା ଭିତରେ।
ହୁଁ ହୁଁ।
ଆଉ କୁଆଡେ ବୁଲିବାକୁ ଯାଇନାହାନ୍ତି?
ନାଁ ନାବୁଲିବାକୁ ଯାଇନେ ଏବେ ହ ମାନେ ଘର କାମ ଟିକେ ହଉଛି। ଏ ମାନେ ନୂଆ ଘର ତିଆରି ହୋଉଛି। ନା ନା ଆଉ ଗୋଟେ ଘର ହଉଛି ଆମ ଘର ପାଖକୁ ପଛକୁ ଘର ହଉଛି। ସେ ମାନେ ଗ ଗାଡିଆ ପାଖରେ ମାନେ ସେ ଯୋଉ ତୋଟାରେ ଅ ହଉଛି। ଘର ହଉଛି ଟିକେ କାମ ହଉଛି ତ ଆଉ କୁଆଡେ ଯାଇ ହଉନି ଏବେ।
କଣ କମ୍ପ୍ଲିଟ ହେଲାନି ନା ମାନେ ହେଇନି?
ହଁ ଫାଷ୍ଟ ଆରମ୍ଭ ହଉଛି ଆରମ୍ଭ ହେଇସାରିଲାଣି ଖାଲି ମାନେ ଇଏ ପଡିବ ବନ୍ଧର ଢଳେଇଟା ଯୋଉଟା ନା? ସେଇଟା ପଢା କାଲି ହଁ ନାଇଁ ନାଇଁ ଛାତ ପଡିନି ତ ହଉଛି ମାନେ ଲେ ସା
ଏବେ ଏବେ ହଉଛି ଆଉ ଛାତ ପଡିବ ରୁମ କେତେଟା ରୁମ ହେଇଛ?
ଦିଟା ବଡ ବେଡରୁୁମ ହେଇଛି ଲାଟ୍ରିନ୍ ବାଥରୁମ ହେଇଛି ଡାଇନିଂ ଗୋଟେ ଗେ କିଚେନ ଗୋଟେ ଏମିତି ଆଉ
ସେଇଠିକି ଏବେ ପଳେଇବେ ନୂଆ ହେଲା ପରେ ଆଉ ନାଁ?
ହଁ ସେଠି ଟିକେ ଚଳିବାକୁ କମ ହଉଛି ତ ସେ ସେଥିପାଇଁ ସେଠି ଘର ସଉଛି ସେଠି ପଳେଇବ ଆଉ।
ରୁମ୍ କୁ ପୁରା କୋଉ କଲର କଣ ଦେବେ ଭାବିଛନ୍ତି?
ହ ସେଇ କିଛି ଠିକ ହେଇନି ସରିଲା ପରେ ଇଏ କରାହେବ ମତେ
ହେ ଡିପ ଡିପ। କଲର ଦେବେ ଭଲ ଲାଗିବ।
ହଁ ମତେ ଡିପ ର ଭଲ ଲାଗେ ପିଙ୍କ ର ଭଲ ଲାଗେ ବ୍ଲୁ।
ହଁ ଦେଖିକି ପୁରା ରୁମ ଏବେ ରେ ମାନେ ଡିଜାଇନିଂ କରିବେ ଭଲ ଲାଗିବ ଘର ଏବେ
କଫିର କଲର ଟା ଭଲ ଲାଗେ ଏଇ ସବୁ ଟାଇପ ର ଯୋଉ
ତାପରେ ଆଗରୁ କଣ ହ ବେଶୀ ଡାର୍କ କଲର ଗୁଡା ଭଲ ଲାଗୁଥିଲା ମାନେ ଘରଅ କ ଏବେ ଦେଖିବ ରୁମ ଯେତେ ଆସ୍ଥେଟିକରେ ବେଶୀ ମାନେ କଣ କହିଲେ ମାନେ ପୁରା ମ ବହୁତ ମାନେ କମ କମ ର ମାନେ କଲର ଦଉଛନ୍ତି।
ହଁ।
ମାନେ ଆଖି ସୁନ୍ଦର ଆହୁରି ଦେଖା ହାଉଛି ହଁ।
ହଁ ବାସ୍ତୁକୁ ଯୋଉଟା କରୁଛନ୍ତି ଏବେ ସେଇଟା ବେଶୀ ଦଉଛନ୍ତି ବାସ୍ତୁ ଦୋଷ ପାଇଁ ଏଇ ସେଟା ଠିକ ରହୁଛି ସେଟା
ତାପରେ ଦେଖିକି ଡିଜାଇନିଂ ପୁରା କରିବେ ଆଉ। ପୁରା ସଜା ସୁଜି କରିଦେବେ ନୂଆ
ହଁ ସମସ୍ତେ ଲାଗିଛନ୍ତି ଘର ପାଇଁଁ ସେ ହଜବେଣ୍ଡ ଲାଗି ଘର ପାଇଁ ତିଆରି ହେ ଏବେ ଶୀଘ୍ର ଶୀଘ୍ର ହେଇଯିବ ଆଉ।
ହଁ ଡେଲି କାମ ହଉଥିବ ନା?
ହୁଁ ହୁଁ କାମ ଅଛି।
କେତେଟା ରୁ କେତେଟା କାମ କରି ଯାଉଛନ୍ତି?
ମାନେ ସଖଳୁ ହଁ ସଖଳୁ ପଳତି ଖରା ହଉଛି ନା? ସକାଳୁ ପଳେଇ ଆସୁଛନ୍ତି ସାତଟା ହଁ। ସାତଟା ରୁ ତାପରେ ଗୋଟେ ପର୍ଯ୍ୟନ୍ତ ସେ ଦିଟା ପର୍ଯ୍ୟନ୍ତ କାମ କରୁଛନ୍ତି ତାପରେ ସେ ଘରକୁ ପଳଉ
ମାନେ ତାଙ୍କୁ ମାନେ ପଇସା ଦେଲେ ସେ ଖାଇଦିଆ।
ନାଇଁ ନାଇଁ ତାଙ୍କ ପାଇଁ ନେଇକି ଆସୁଛନ୍ତି ନା।
ହଁ ଆମ ଏପଟେ ବି ସେଇଆ ଘରେ ନହେଲେ କିଛି ଗୋଟେ
ଜଳଖିଆ ଦିଏ ହଉ ତାପରେ ସେ ଯାହା ଖାଉଛନ୍ତି ପାନ ଗୁଟା ଇଏ ର ସୁ ଆଣିକି ଦଉଛନ୍ତି ପାଣି ବୋଟଲ ଦଉଛନ୍ତି ସେ କାମ କରୁଛନ୍ତି ଆଉ।
ଆଉ କେତେ ଖରାରେ ମାନେ ମାନେ ମାନିବାକୁ ପଡିବ ନା କି?
ହଁ ଖରା ପ୍ରବଳ ହଉଚନି ଆମୋ ଝାଳ ବହୁଛି ପ୍ରବଳ ମାତ୍ରାରେ। ଏଟ ଗୁ ଗୁଡି ହେଲେ କଣ
ସେମାନେ କଣ ରିଏଲ ଷ୍ଟ୍ରଗଲ କରନ୍ତି ନ କିି?
ସେମାନେ ବହୁତ କଷ୍ଟ କରିକି ମାନେ ଏଇ ଘର ଗୁଡା କରଛନ୍ତି ନା, ସେଥିପାଇଁ। ସେ ଦରକାର ତାଙ୍କୁ ଖାଇବା ପିଇବା ଠିକ ସେ ଦବା ଦରକାର।
ହଁ
ତାପରେ ଘର ଟା ଏବେ ହେଇଯିବ ରଜ ବେଳକୁ ଟିକେ ଛାଡିଦେବେ ତାପର ଘର ପୁନି ବ ବର୍ଷା ଦିନ ଛାଡିକି ଟିକେ ଛାଡିକି ଟିକେ ଘର ହବ ଏବେ ଆଉ। ସେଠି ସେପଟେ କଣ କହିଲା ମାନେ ଯୋଉ ଜାଗାରେ ଘର ହଉଛି ସେଠି ଟିକେ ରାସ ପ୍ରବ୍ଲେ କାଁ ବିଲ ପଟଉନ ତ ସେଠି ଗାଡି ଆସିବାକୁ ବହୁତ ପ୍ରୋବ୍ଳବମ। ଗାଡି ଆସିପାରିବନି ଯେତେବେଳେ ତେବେ ଆସିବ ଖରା ଦିନେ ଆସିବ। ଆଉ ଗାଡି ଆସିବନି ଗୋଟେ ବର୍ଷ ହବାନି ଗାଡି ତା ଭିତରେ ପଶିିବ ଆଉ ପାରିବନି। ସେଥିପାଇଁ ଆଗରୁ ସବୁ ଜିନିଷ ସାଇତିକି ରଖିକି ତାପରେ ଘର କରୁଚୁ। କିଛି ଦିନ ହଁ କିଛି ଦିନ ଗଲା ପରେ ପୁଣି ଟିକେ ପାଣି ଫାଣି ବର୍ଷା ହେଲେ ସେ ଏଇଟା ଷ୍ଟ୍ରଙ୍ଗ ହେଇଗଲେ ପୁଣି ତାପରେ ନେଷ୍ଟ ବସେଇବୁ। ଆଉ ହଁ ଏମିତି ଆଉ। ଏବେ ଚାଲିଛି ଘର ଆଉ ତ କୁଆଡେ ଯାଇ ହଉନି ରଜରେ ତ ବନ୍ଦ ହେଇଯିବ ନା। ହ ଏଇ ଦିଇ ଚାରି ଦିନ ଏବେ ବନ୍ଦ ହବ। ସମସ୍ତେ କା କାମ ବନ୍ଦ କରିଦେବେ ଯ ଆଗୁଆ ହେଇଯାଉଛି ଆଉ।
ଆ ଅ ଦି ଚାରଦିନ ଗଲେ ସଇଲା।
ହଁ ରବିବାର ଦିନ ତ ରବିବାର ଦିନ ଫାଷ୍ଟ। ରଜ, ଆଜି ତ ଆସିକି ମଙ୍ଗଳବାର ହେଲାଣି।
ସେଠିେ ଆପଣ ସେପଟେ ଚାରିଦିନ ହୁଏନି?
ହଁ ହଁ ତିନି ଦିନ ସେଇଟା ଲାଷ୍ଟ ଦିନ ଯୋଉ ଭୂମି ପୂଜା ହ ସେଇଟା ହୁଏ। ହଁ ହଁ ବସ ମ ସେଟା ତ ପାଳଣ କରନ୍ତି। କିନ୍ତୁ ସେଦିନ କେହି ମାନନ୍ତି ନା ତିନି ଦିନ ତାକ ବସିବେ। ମେନ୍ ହେଲା ରଜ ଟା ପାଞ୍ଚ ଦିନ ତା ଆଗରୁ ଯୋଉ ଗୋଟେ ଦିନ ପୁରା ଦେଲେ ପିଠା ପଣା ଖାଇବା ପିଇବା ହଁ ଖାଇବା ପିଇବା କେମିତି ହବ ଡ୍ରେସ ପଟା ଏସବୁ କିଣା କିଣି। ଆଉ ଯିଏ ମାମୁଁ ଘର ଆସନ୍ତି ସେଇଦିନ ଆସିବେ ପୂର୍ବ ଦିନ ସେଇଟା ଗୋଟେ ସେଇଟା ଗୋଟେ ଦିନ ଆଉ ତିନି ଦିନ ଚାରି ଦିନ। ତାପ ଦିନ ତ ସ୍କୁଲ ଖୋଲେ ତ ମାନେ ପିଲା ଦିନେ
ରଜ ସରିବ କି ନାଇଁ ସ୍କୁଲ ଖୋଲିଯିବ।
ହଁ ଚଉଦ, ପନ୍ଦର, ଷୋହଳ, ସତର ତାରିଖ ଦିନ ସ୍କୁଲ ଖୋଲା। ଯୋଉ ବର୍ଷ ଟିକେ ଖରା ହେଲା
ଯଦି ରବିବାର ହରିକା ପଡିଥିବ ତ ଆହୁରି ଭଲ।
ହଁ ଯୋଉଦିନକୁ ସ୍କୁ ମାନେ ଯଦି ବର୍ଷ ଯୋଉ ବର୍ଷ ଖରା ହେଲା ସେଇ ବର୍ଷ ଟି କେ ଲଙ୍ଗ ପଡିଯାଏ ମାନେ ଖରା ଚୁଟି ବଢିଯାଏ ହଁ ଆଉ ନହେଲେ ତ ତାପଦିନ ସ୍କୁଲ ଚାଲ।
ହଁ ପା, ଆମେ ମାନେ ଏ ଇଛ ହଉନଥିବ ଯିବା ଯିବାକୁ। ଏତେ ଦିନ ବହୁତ ଦିନ ଗ୍ୟାପ ରହିଲାନି ଛୁଟିରେ।
ବହୁତ କାନ୍ଦ ଲାଗେ ଯିବା ପାଇଁ, କଣ ଆଜି ତିନି ଦିନ ମାନେ ପରୀକ୍ଷା ସରିବା ତ କେତେ ଶୀଘ୍ର ମାନେ ସରିବା ଆମେ ଘରକୁ ଡିଆଁ ମାରି ଚାଲିିବୁ। ଚାଲ ଛୁଏ ଏବେ ସ୍କୁଲ ଛୁଟି ହେଇଗଲା ପୁରା ଦି ମାସ ପାଇଁ ବୁଲାବୁଲି ସବୁ ମାମୁଁ ଘରକୁ ଯିବା। ଖରାଦିନେ ହଁ ରଜ ତା ପରଦିନ ଇଁ ବୁଲିବ ଆଉ ଗୋଟେ ଅଧେ ଛୁଆ କେଁ କେଁ ହଉଥିବେ ଜମା ଯାଉନଥିବେ ଘୋଡ଼ାଇ ଗୋଡ଼ାଇ ନେଇକି ସବୁ ସୁ ହାଁ ହାଁ ବାପା ମା ସବୁ ତଡ଼ି ତାଡ଼ି ନେଇକି ଯିବେ।
ହଁ।
ଆଉ କଣ ସେ ତା ମାନେ ବାପା ମାଙ୍କର ସେଇଆ ଡିଉଟି ଚାଲ ସ୍କୁଲ ସବୁ।
ହୁଁ।
ଆଉ ଏମିତି ଆଉ ଆମ ବି ପିଲାଦିନ ସେୟା ଥିଲା ଆମେ ବି ସେମିତି ସବୁ ଗମେଣ୍ଟ ସ୍କୁଲରେ ପଢ଼ିଥିଲୁ। ସେମିତି ସବୁବେଳେ ଆଉ ଏବେ ସିନା ପିଲାମାନେ ସବୁ ମାନେ ଇଂଲିଶ ମିଡିୟମ ସ୍କୁଲ ରେ ପଢୁଚନ୍ତି ଆଗେ ତ ଏତେ ନ ଥିଲା ନା ଆମେ ଗମେଣ୍ଟ ସ୍କୁଲ ରେ ପଢ଼ିକି ଆସିଛୁ। ହଉ ଖରା ଛୁଟି ହେଲେ ମାନେ ମଜା ମସ୍ତି।
ଆଉ ମାମୁଁ ଘରକୁ କେବେ ଯିବ ନା?
ହଁ ମାମୁଁ ଘରେ ମୁଁ ପ୍ରାୟ ଟାଇମ ମାମୁଁ ଘରୁ ପଳେଇଯାଏ ସେଠି ଗଲେ ମାନେ ମୁଁ ନିହାତି ମାମୁଁ ମାଇଁ ଡାକନ୍ତି ପନ୍ଦର ଦିନି ଖଣ୍ଡେ ରହିଯାଏ। ତାପରେ ଘରୁକୁ ପଳେଇ ଆସେ ଆଉ ଘରକୁ ପଳେଇ ଆସେ
ମାମୁଁ ଘରୁ ଆସିବା ବି ଯୋଉଁ ମାନେ ଅଲଗା ପ୍ରକାର ଦୁଃଖ ମାନେ ରହିଯିବୁ ଭଲ ଯୋଉଁ ଦିନ ଆସିବୁ
ହଁ ତାପରେ ତାପରେ ହେଠୁ ଆସିକି ଘରକୁ ଆସି
ବଡ଼ ହେବା ସହିତ ମାମୁଁ ଘର ସୁଖ ବି ମାନେ କମି ଯାଉଛି ନା?
ତାପରେ ଘରେ ଭାଇ ଭଉଣୀ ସମସ୍ତେ ଆମେ ଖେଳୁ ମିଳିମିଶି ଏମିତି କରୁ କରୁ ରଜ କେବେ ଆସେ ରଜ ଛୁଟି ସରିକି ପୁଣି ସ୍କୁଲ ଖୋଲିଯାଏ ଜଣା ପଡ଼େନା ଆଉ ସେସବୁ କଥା ଭାବିଲେ ବହୁତ ବି ଦୁଃଖ ଲାଗେ।
ହଁ।
ସେଇ ଦିନ ଟା ଆଉ କେବେ ଫେରିକି ଆସିବନି।